ହାଲୋ ମାଡ଼ାମ୍ ନମସ୍କାର ଆଜ୍ଞା ମାଡ଼ାମ୍ ନମସ୍କାର ଆଜ୍ଞା। ଆଜ୍ଞା ଆପଣ କନ କରୁଥିଲେ?
ଏଇ ରୋଷେଇ ସାରିକି ବସିଥିଲି ଆଉ।
ଆଜ୍ଞା ଆପଣଙ୍କ କଥା ମୁଁ ଏବେ ଭଲସେ ଶୁଣିପାରୁଛି ହଁ ମୁଁ ମ ଧ୍ୟ ରୋଷେଇ ସାରିଛି। ଆଜ୍ଞା ମୁଁ ରୋଷେଇ କରିଛି ମୋର ସରି ନାହିଁ ଅଧା ଜ ଅଛି ଆଉ ଅଧା ହବ ଆଉ। ମାଡ଼ାମ୍ ଆ
ଆଚ୍ଛା।
ପଣ ଏଇ ଯୋଉ କୋ ଗ୍ରା ଆପଣଙ୍କ ଆଡ଼େ କେମିତି କଣ ହଉଛି ମୁଁ କହୁଥିଲି?
ନାଇଁ ଏବେ ତ ପାଗ ପୁରା ଜୋରେ ଖରା ହଉଚି ଜୋରେ ଖରା ହଉଚି ଆଉ ସନ୍ଧ୍ୟା ସମୟରେ ବର୍ଷା ପବନ ତ ପୁରା ଆସୁଚି ବର୍ଷା ବି ହଉଚି। ରଜ ବି ଆସିଲାଣି ରଜ ପାଗ ହୋଉ କରୁଚି ଆଉ।
ଆଜ୍ଞା ଆଜ୍ଞା ମାଡ଼ାମ୍ ରଜ ବି ଆସୁଚି ଆପଣ କଇଲେ ଖରା କ କଥା କହିଲେ ବର୍ଷା କଥା କହିଲେ ଆମେ ସେଇ ଉପରେ ଟିକେ କଥା ହେବା ଖରା ବିଷୟରେ ରଜ ଯୋଉ ଆସୁଛି ଆଉ ଏଇ ଯୋଉ ଖରା ଅତ୍ୟଧିକ ହଉଛି ଆପଣ ଏଇ ଖରାରେ ଯୋଉ ରଜ ଯୋଉ ହବ ରଜରେ ଆପଣ କୁଆଡ଼େ ବୁଲିବାକୁ ଯିବେ?
ବୁଲିବାକୁ ଯିବାକୁ ତ ଇଚ୍ଛା କିନ୍ତୁ ଯେହେ ତୁ ମୋର ଗୋଟେ ଛୋଟ ପିଲାଟେ ଅଛି ଖରାରେ ତ ଯାଇ ହବନି ଛୋଟ ପିଲାକୁ ନେଇକି ଏତେ ଖରାରେ ଗଲେ ବହୁତ ପ୍ରକାର ଅସୁବିଧା ହେଇପାରିବ।
ଆଜ୍ଞା ଆପଣ କହିଲେ ଏଇ ଯୋଉ ଖରା ଅତ୍ୟଧିକ ହଉଛି ନା ଆପଣ ଜାଣିଥିବେ ଯେମିତି କି ଆମେ ମାନେ ଘରେ ଆପଣଙ୍କର କି ଛୋଟ ପିଲାକୁ ନେଇକି ଯାଇହବନି ଆମେ କିଛି ଲୋକ ଅଛନ୍ତି ଧର ଖରା ଜୋର ହଉଛି ଆମେ ଏ ସି ତଳେ କି ଫ୍ୟାନ ତଳେ ଆମେ ଘର ଭିତରେ ବସିକି ରହୁଛେ ରହୁଛେ କି ନାଇଁ?
ହଁ ହଁ।
ହ ଦେଖିଥିବେ ଶ୍ରମିକ ମାନେ ହୁଅନ୍ତୁ କି କୃଷକ ମାନେ ହୁଅନ୍ତୁ ହେଲା କି ସେମାନେ କିନ୍ତୁ ତାଙ୍କର ଜୀବନୀ ଟା ଏମିତି ନା ଅ ସେମାନଙ୍କୁ ଯାହା ହେଲେ ବି ବାହାରେ ଯାଇକି କାମ କରିବାକୁ ପଡ଼ିଥାଏ। ନାଇଁ କି ଯେମିତି କି ରାଜ ମିସ୍ତ୍ରୀ
ହଁ ସେମାନେ ବହୁତ ଖରାରେ ବି ଶାରୀରିକ ପରିଶ୍ରମ ବି ବହୁତ କରନ୍ତି।
ପରିଶ୍ରମ କରନ୍ତି। । କାହିଁକି ନା ଅର୍ଥର ଅଭବ ଯୋଉ ସେମାନେ ତାଙ୍କ ପରିବାରର ପ୍ରତିପୋଷଣ ପାଇଁ ଯେମିତି ହେଲେ ଯାଇକି ବାହାରେ ଟିକେ କାମ କରିବାକୁ ପଡ଼ିବ ହେଲା କିି ମୁଁ କହିବା କଥା ଆପଣ ସେମାନଙ୍କୁ କଣ କଇବେ ଏ ଯୋଉ ଖରା ହଉଚି ଅଂଶୁଘାତରୁ ରକ୍ଷା କରି ଉଁ ଉଁ ରକ୍ଷା ପାଇବା ପାଇଁ ଅଂଶୁଘା ତ ଯେମିତି ନ ହବ ଆ ସେମାନେ ଯେମିତି ଆ ଭଲ ଭାବରେ ତାଙ୍କର ଘରର ଯୋଉ ପରିସ୍ତିତି ବା ଅର୍ଥର ଅଭାବକୁ ଦୂରେଇ ପାରିବେ ବା ଘରକୁ ପ୍ରତିପୋଷଣ କରିପାରିବେ ଏଁ କେମିତି ଖରାରୁ ରକ୍ଷା ପାଇବେ ତା ସହିତ ଉଁ ଘରକୁ
ଏ ଯୋଉ ପ ଦେଖି ପାରିବେ
ଆଜ୍ଞା ପଇସା ଲେ ଚଳେଇ ପାରିବେ
ନା ଆମ ଏପଟେ ଏବେ କଣ ହଉଚି ନା ଆମ ଏ ପଟେ ବି ବୋହୁତ ଅ ମାନେ ଶ୍ରମିକମାନେ ଅଛନ୍ତି କୃଷକମାନେ ଅଛନ୍ତି ସେମାନେ କଣ କରୁଚନ୍ତି ନା ଆମ ଏପଟ ସାଇଟରେ ମାନେ ପୁରା ସଖାଳୁ ଯୋଉ କୁହନ୍ତି ଉଁ ମାନେ ବଢି ଭୋରୁ
ଆଜ୍ଞା ବଡି ଭୋରୁ ମାନେ ଆପଣ ଯୋଉଟା କହୁଚିନ୍ତି ସଖାଳ ପାଞ୍ଚଟା କି ଛଅଟାରୁ ନାଇଁ କି
ହଁ ହଁ ସେମାନେ ଉଁ ହଁ ସୂର୍ଯ୍ୟ ଉଦୟ ହେଲା ଉଁ ପରେ ଏ ମାନେ ତ ମାନେ ଯୋଉ କାର୍ଯ୍ୟ ଯୋଉମାନୋ ବି ଉଁ କରନ୍ତି ସେ କାର୍ଯ୍ୟକୁ ସେମାନେ ପଳଉଛନ୍ତି
କିଏ ନଅଟା କିଏ ଦଶଟା ଭିତେରେ ହଁ ହଁ ନଅଟା ଦଶ ଇ ତାଙ୍କ କାମ ସମ୍ପୂର୍ଣ୍ଣ କରିକି ପଳେଇ ଆସନ୍ତି ଯଦି ବି କିଛି କାମ ବାକି ରହିଯାଉଚି ତ ସେମାନେ କଣ କରନ୍ତି ନା ପୁଣି ସନ୍ଧ୍ୟା ସମୟରେ ସେ କାମକୁ ଯାଇକି ଉଁ ପୂରଣ କରନ୍ତି ଯେ ଉଁ ଯାହା ଫଳରେ ସେମାନେ ଅଧିକ ଖରାରେ ବି ନିଜ
ଖ ଖରାରୁ ରକ୍ଷା ପାଇପାରିବେ ତାହା ସହିତ ତାଙ୍କର ପରିବାରର ପ୍ରତିପୋଷଣ ମଧ୍ୟ କରିପାରିବେ ନାଇଁ କି ଆଜ୍ଞା ମ୍ୟାଡାମ୍ ଆ ପଣଙ୍କ ଘର ପାଖରେ କେବେ ଅଂଶୁଘାତ ହେଇଥିବାର ଦେଖିଚନ୍ତି ଗୋଟେ ଲୋକଟିକୁ କାହାକୁ ହେବାର କି କଣ ତାକୁ ଆମେ ଅଂଶୁଘାତରୁ କିମିତି ରକ୍ଷା ପାଇପାରିବା
ଅଂଶୁଘାତରୁ ଉଁ ରକ୍ଷା ପାଇବା ପାଇଁ ତ ଆମ ଗାଁ ଗାଁ ମାନଙ୍କରେ ସବୁ ଅଙ୍ଗନବାଡି ଦିଦି ହୁଅନ୍ତୁ ବା ଆଶାକର୍ମୀ ହୁଅନ୍ତୁ। ସେମାନେ ତ ପ୍ରତ୍ୟେକ ଘର ଘର ଯାଇକି ବୁଝଉଚନ୍ତି କି ଆପଣମାନେ ଖରାକୁ ବାହାରିବେନି ଯଦି ବି କୋଣସି ଇଁ-ଇ-ଇ ଅ ଅତି ଆବଶ୍ୟକୀୟ କାର୍ଯ୍ୟ ପଡୁଚି ଆପଣଙ୍କର ବାହାରକୁ ଯାଉଛନ୍ତି ତାହେଲେ କଣ କରିବେ ନା ଛତା ନେବେ, ପାଣି ବଟ୍ ଟଲ୍ ନେବେ ଆଉ ଚଷମା ବି ନେ ବ୍ୟବହାର କରିପାରିବେ।
ହାଲୁକା ବସ୍ତ୍ର ବି ପିନ୍ଧିବେ ଆଉ କଣ କି ହଁ ଆ
ରିଜାଇନ୍ ଆଉ-ଉ-ଉ ଉଁ ଆମ ଏପଟେ ଆଶା ଦିଦି ମାନେ-ଏ-ଏ
ଘର ଘର ବୁଲି ସବୁ ସଚେନତା ଲୋକାନଙ୍କୁ ଦଉଛନ୍ତି। ଆଜ୍ଞା ମ୍ୟାଡାମ୍ ଆଉ ଗୋଟେ କ ଥା ମୁଁ କହିଲି କି ଅଂଶୁଘାତ ସମୟରେ ଯେତେବେଳେ-ଏ-ଏ ଆମ ପଟେ ଜଣଙ୍କର ହେଇଥିଲା ଗୋଟେ ଲୋକ ଖରାରେ କାମ କରୁଥିଲେ ହେଲା କି ସେ ଙ୍କୁ
ଉଁ ଉଁ
ମୁଣ୍ଡ ଟିକେ ବୁ ମାନେ କଥା ଟିକେ ଥରି ଥରି କହିବା କୁ ଲାଗିଲେ ସେଥିପାଇଁ ତାଙ୍କର ଅତ୍ୟଧିକ ଟିକେ ଦେହ ଖରାପ ହବା ଯୋଗୁ ଆମ ପାଖରେ ଯୋଉ ଚିକିତ୍ସାଳୟ ଅଛି ସେଠା ହଁ ନିକଟସ୍ତ ତ ଚିକିତ୍ସା ଥାଏ ଧର ଯେତେଳେ ହଟାତ୍ ଆରମ୍ଭ ହେଲା ତାଙ୍କୁ କଣ କଲେ କହିଲେ ପ୍ର ହେଲା କି ସେଠିକି ନେଇଗଲେ। ନେଇକି ତାଙ୍କ, ମାନେ ଓଦା କପଡ଼ାରେ ତାଙ୍କ ହାତକୁ ପୋଛିଦେଲେ। ବାସ ତାପରେ ଆମ ଆପଣ କି ଚାହିଁବେ, ଯଦି ଘୋଳ ତାକୁ ସେଥିରୁ ମୋତେ ଟିକେ ଦେ ତାପରେ, ଏକା ଲାଗିଲା ଦେହଟା ଯେତେବେଳେ ହଁ, ସେ ତାପରେ ତାଙ୍କୁ ମେଡିକାଲ ନେଇଗଲେ। ହେଲା କି। ସେଠୁ ତାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକ୍ସନ ହେଲା, ଯାହାବି କିଛି ଉମ୍-ମ୍ ରହି ସୁସ୍ଥ ହେଇକି ଫେରିଲେ। ହେଲା କି ସେ ଥି ଆପଣ ଆଉ ଗୋଟେ କଥା କୁହନ୍ତୁ ଯୋଉ ଗଛ ଛାତ ତଳେ ଏ-ଏ-ଏ ବସିଲେ ଆମକୁ ସେଥିପାଇଁ, ଖରା ରକ୍ଷା ପାଇବା ପାଇଁ, ଗଛଟା ନିହାତି ଆବଶ୍ୟକ ଅଛି କି ନାଇଁ?
ହଁ, ନିହାତି।
ନିହାତି ଭାବରେ, ହଁ ଆ ଆପଣ କଣ କହୁଥିଲେ? ଯୋଉ-ଉ-ଉ ମେଡିକାଲ, ଡାକ୍ତରଙ୍କ ପାଖକୁ ନେଇ